ହ୍ୟାଲୋ।
ହଁ କଣ କରୁଚ?
କିଛି ନାଇଁ ବା ଏଇ ଗାଧେଇ ସାରିକି ଏଇ ବସିଥିଲି। ଆଉ ଆପଣ କଣ କରୁଥିଲେ କି? ହଁ ନା ମୁଁ ଖାଇଛି। ଖାଇ ଦେଇଥିଲି ଆଜି ଲେଟ୍ ହେଇଗଲା ତ ଆଜି ଦେବା ପାଇଁ ତ ସେଥିପାଇଁ କାମ ସାର ନଥିଲି ଆଉ ଆପଣ ମାନେ କଣ କରୁଛନ୍ତି?
ଏଇ ବସିଛି ଏମିତି ଆଉ।
ହଁ ରୋଷେଇ ସ୍ ହଁ ରୋଷେଇ
ଆଉ ଛୁଆ ସ୍କୁଲ ଯାଇଛନ୍ତି?
ନା-ଆ-ଆ
ହ୍ୟାଲୋ।
ଯାଇଛି
ତ ଅଛି ହଁ। ହଁ ଆଉ ସ୍ୱାମୀ
ସ୍ୱାମୀ ଅଛନ୍ତି ସେ କଣ କରୁଛନ୍ତି ଆଉ ପନିପରିବା ଲଗେଇବା ପାଇଁ ଏବେ ବର୍ଷା
ଫସଲ
ମୁଁ ଏଲେ ବାରିରେ ଫସଲ କରୁଛନ୍ତି? କଣ ଫସଲ କରୁଛନ୍ତି?
ଏ ପନିପରିବା-ଆ-ଆ-ଆ ଆଚା ପରିବା ହିଁ ଖାଉଛୁ ଆମେ ତ
ଭଲ ଆପଣ ସବୁବେଳେ ବାରି ଜିନିଷ ହିଁ ଖାଉଛନ୍ତି। ଏଇପାଳି କଣ କଣ ଲଗେଇଛନ୍ତି ବାରିରେ?
ହୁଁ ଏଇ ରହମା ଲଗେଇଛୁ ଆଉ ଏବେ-ଏ-ଏ-ଏ ଇଏ ଲଗେଇଲୁ ଏ ଭେଣ୍ଡି ଲଗେଇଛୁ ଆଉ ଏବେ ସାରୁ ମଧ୍ୟ ଲଗେଇବା ଲଗେଇନୁ କୁଡା କୁଡି ଚାଲିଛି ଏବେ ଲଗେଇବା। ଆଉ-ଉ-ଉ ଏମିତି ଆଉ-ଉ-ଉ ଏଇ ଲାଉ
ଏଇ ଯୋଉ ରମ୍ଭା-ଆ ରମ୍ଭା ବୋଲି ସେଟା?
ଏ ରହମା-ଆ-ଆ-ଆ ଦେଖିନ କି?
ନାଁ।
ଆଚ୍ଛା।
ସେଇଟା ମାନେ କୋଉ ଟାଇପ ର?
କୋଉ ଟାଇପ ର-ଅ-ଅ-ଅ କହିଲେ-ଏ-ଏ-ଏ ଯୋଉ ଲମ୍ବା-ଆ-ଆ-ଆ ଯେଉଁ କାଠି ଛଟୁଆ-ଆ-ଆ-ଆ ଆପଣ ଯା ସେମିତି କାହିଁ ଆଉ ବିମ୍ସ ଯେ ଯେପରି ବି ଆଉ ବିମ୍ସ ଜାଣିନ ବିମ୍ସ?
ହଁ ବିମ୍ସ ତ ଜାଣିଛି।
ହଁ ବିମ୍ସ ଠୁ ବଡ଼-ଅ-ଅ ଯେଉଁ ରହମା କହନ୍ତି।
ଏ ଯୋଉ ଝୁଡଙ୍ଗ ଝୁଡଙ୍ଗ ଯୋଉ ରାମ ଆଡେ କହନ୍ତି ସେଟା ଝୁଡଙ୍ଗ ବା ବରୁଗୁଡି।
ଆଛା-ଆ ହଁ ଆପଣଙ୍କ ପଟେ ସେ ସେମିତି କୁହାଯାଏ ଆଉ ଆମ ପଟେ ହଁ ରମା କୁହାଯାଏ ହଁ।
ଙ୍କ ଭଳିଆ ଗ୍ରୀିନ କଲର୍ ର।
ହଁ ହଁ।
ହଁ ଯାଇଲି ଯାାଇଲି।
ହଁ। ହଉ।
ହୁଁ
ଆଉ କଣ କଣ ତୀର୍ଥସ୍ଥାନ ଆପଣ ବୁଲିବା ପାଇଁ ଯାଇଥିଲେ କି ନା ଯାଇନାହାନ୍ତି?
ନାଇ ଏବେ ତ ଯାଇନି ରଜ ଏଇ ପଣା ସଂକ୍ରାନ୍ତିରେ ଯାଇଥିଲି ତାରଣି ତାପରେ ସ୍କୁଲ ତ ଖୋଲିଗଲା ଆଉ କୁଆଡେ ଯାଇନୁ ଆଉ।
ଆଚ୍ଛା।
ତମ ଆଡେ କଣ କଣ ତୀର୍ଥସ୍ଥାନ ଅଛି?
ତୀର୍ଥ ସ୍ଥାନ ତ ଯାଇନି ମୁଁ ବି ରଥଯାତ୍ରା ଟା ଭଲ ହୁଏ ଆଉ ପୁରୀରେ ମଧ୍ୟ ଭଲ ହୁଏ ରଥଯାତ୍ରା ତିନି ତିନିଦିନିଟା ଠାକୁରଙ୍କର
ନା ଆମ ଏଇ ବହର୍ଦା ରାଇରଙ୍ଗପୁର ନା ରାଇରାମପୁର
ଆ ପୁରୀ କହୁଛନ୍ତି ଯୋଉ ସେପଟେ ଗୋଟେ ପୁରୀ ଅଛି।
ଆଚ୍ଛା।
ପଟେ ଗୋଟେ ପୁରୀ ଅଛି କି ମାନେ ଯାହା ଗାଁ ନାଁଟା ପୁରୀ ତମ ପଟେ?
ନା ନା ଏପଟେ ନାହିଁ ମୁଁ ତୀର୍ଥ ସ୍ଥାନ ଗୁଡାକ କହୁଛି ମାନେ ଯୋଉ ଯୋଉ ମାନେ ବଡ଼ ବଡ଼ ଜାଗା ଗୁଡ଼ାରେ ଯୋଉ ରଥଯାତ୍ରା ପାଳନ ହୁଏ ତିନୋ ଟି ରଥ ବାରିପଦାରେ ମଧ୍ୟ ତିନୋଟି ରଥକୁ ପାଳନ କରନ୍ତି, ଆଉ ପୁରୀ ଏଇ ଜାଗା ଗ ଗୁଡ଼ା କରେ ମାନେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଭାବରେ ପାଳନ କରନ୍ତି। କାହିଁକିନା ସେ ସେଠି ବହୁତ୍ ଲୋକ ଦେ ଦେଖିବା ପାଇଁ ଯା ଯା ଯାଇଥାନ୍ତି ସେଟ୍ କୁ। ହଁ ଆଉ ଏବେ ଗାଁ ଗହଳିମାନଙ୍କର ଲୋକମାନେ ବି ସବୁ ସେ ପୁରୀ ଯିବା ପାଇଁ ଏବେ ଇଚ୍ଛା କରନ୍ତି କାହିଁକିନା ଏବେ ରଥଯାତ ତ୍ରା ସିଜନ୍ ଟାରେ ହୁଏ ନା ସେପଟେ ଆ କଣ ହଁ
ମୁଁ କହିଲି ଏବେ ଠାକୁର ଅଣସରରେ ଅଛନ୍ତି। ଆଉ ପୁରୀ ରଥ ସମସ୍ତେ ଯିବେ ଆଉ ପ୍ରତ୍ୟକ୍ଷ ଦିଅଁ ନା।
ଆମ ପଟେ କଣ ହେଲା ନା ହଁ ହଁ ଆମ ପଟ୍ ପଟେ କଣ ହେଲା ନା ଏପଟେ ହଉ ହଉଛି ରଥଯାତ୍ରା ହୁଏ ଗୋଟେ ହିଁ ରଥ ହୁଏ। ହେଠି।
ଆ ଯୋଉ ଡ୍ୟାମ୍ କି କଣ କିଛି ନାହିଁ।
ହଁ ଡ୍ୟମ୍ ନେସା ଡ୍ୟମ୍ କୁ ଆମ ଏପଟେ ନେସ ଡ୍ୟାମ୍ ମଧ୍ୟ ଅଛି ଆଉ ସୁଲେପା ଡ୍ୟାମ୍ ମଧ୍ୟ ଆମେ ଯାଇଥିଲୁ। ସେଠି ବି ବଢିଆ ଜାଗା ଅଛି। ପୁଣି ସେଠି ଏବେ ଉମ୍-ଉ-ଉ ମାନେ ଗାର୍ଡ଼େନ୍ କରାହେଇଛି ଯୋଉ ହୁଁ-ଉ-ଉ ସୁନ୍ଦର୍-ସୁନ୍ଦର୍ ଗଛ ଲଗେଇକି ଏବେ ଆଉ ଛୋଟ-ଛୋଟ ପିଲାମାନଙ୍କ ପାଇଁ ଦୋଡି ଅଛି ଏମିତି ସବୁ କିଛି ଅଛି ଆଉ, ବୁଲିକି ଆସିଛୁ ଆମ ପରିବାର ଲୋକଙ୍କ ସହିତ, ବହୁତ୍ ଭଲ ଜାଗା ଏଠି ମଧ୍ୟ ଡ୍ୟାମ୍ ରେ ଆଉ ବର୍ଷା ଦିନରେ ପାଣିକୁ ଛାଡ଼ା ଯାଏ, ଆ-ଆ ଆମେ ଜା ଯେତେବେଳକୁ ଯାଇଥିଲୁ ଆମେ-ଏ-ଏ-ଏ ଖ ଏଇ ଖରା ଟାଇମଟାରେ ଯାଇଥିଲୁ ନା। ସେତେବେଳକୁ ଡ୍ୟେମ୍ ଛାଡା ହେଇ ନଥିଲା। ଆଉ ଏ ବର୍ଷା ଟାଇମଟା ଛାଡନ୍ତି। ଆଜି ଏଇ ରୋଷେଇ କହିଲେ ଭାତ କରିଲି ବା ଆଉ ଏବେ ନାସ୍ତା ପାଇଁ ଆଜି ରୁ ଟି କରିଥିଲି ରୁଟି ଆଉ ଘାଣ୍ଟ ତରକାରୀ କରିଥିଲି। ଆଉ ଏବେ-ଏ-ଏ ଇଏ ଯୋଉ ଏବେ ଖାଇବା ଭାତ ଡାଲି ଆଉ ଭଜା କରିଛି ଶାଗ ଭଜା କରି ପୁଣି ଏବେ ଅଣ୍ଡା ଆଣିଛନ୍ତି ଅଣ୍ଡା ଭଜା କରିବା ପାଇଁ କହିଛନ୍ତି ଏଗୁଡା କରିବା।
ହୁଁ ହୁଁ-ହୁଁ ଆଁ ଆପଣଙ୍କ ଗାଆଁର ଆଉ ଫେମସ୍ ଖାଦ୍ୟ କଣ? ଯେମିତି ଆମର ଢେଙ୍କାନାଳରେ ବରା।
ଆଚ୍ଛା ଆପଣୁଙ୍କୁ ପଟେ ମତେ ସେମିତି ଖାଇବାକୁ ଗଲେ ମତେ ପିଠା ମିଠା ଖାଇବା ପାଇଁ।
ହଁ ହଁ।
ଆ ଆମ ପଟେ ଯେଉନ୍? ମୁଢି-ଇ-ଇ ମୁଢି ଆଉ ମାଂସଟା ଫେମସ୍ ଏପଟେ ଭାରତରେ। ଆମର ଓଡିଶାରେ ମାନେ
ଓହୋଃ ମୁଢି ମଟନ।
ହଁ ହଁ।
ଓ ହୋ।
ଏଇଟା ଆମ ପଟେ ଫେମସ୍ କାହିଁକି ନା ହଁ
ଆପଣଙ୍କ ଘର କଣ ବାରିପଦା ସାଇଟରେ କି?
ନାଆଁ-ଆ-ଆ ହଁମ୍।
ବାରିପଦ୍ ଡିଷ୍ଟ୍ରିକ୍ ଆପଣଙ୍କର କଣ ବାରିପଦା?
ନା-ଆ-ଆ-ଆନ୍-ଅ-ଅ ଡିଷ୍ଟ୍ରିକ୍ ହଉଛି ମୟୂରଭଞ୍ଜ।
ଓ ହୋ।
ଜିଲ୍
ନା ବାରିିପଦାରେ ବି ମୁଢି ମାଂସ ଫେମସ୍ ନା ସେଥିପାଇଁ ପଚାରିଦେଲି।
ଆ-ଆ-ଆ-ଉ ସେଇଗା ଜବା। ଏଇଗୁଡା ହିଁ ତ ଆମ ଏରିଆ। ତାର ହିଁ ଛୋଟ ଅଛୁ ମାନେ ବର୍ଦା ଆପଣ ଶୁଣି ନାହାଁ ନ୍ତି, ବର୍ଦା, ରାଇରଙ୍ଗପୁର ଏପଟର
ହଁ ବର୍ଦ୍ଦା ରାଇରଙ୍ଗପୁର ଗାଆଁ ନାଁଆ ଶୁଣିିଚି। ଆଉ ତାମାନେ ବାରିପଦା ପାଖେରେ ଆପଣଙ୍କ ଘରଟା?
ହଁ ହଁ।
ନାଇଁ ମୁଢି ମାଂସ କହିଲେ ସେ-ସେଇଥିପାଇଁ ପଚାରିଲି।
ହଁ ହଁ।
ଆଉ ବର୍ଷା ହେଇଚି।
ହଁ ବର୍ଷା ହେଇଛି ପା ଏବେ ଇଂ ମଧ୍ୟ ଅଳ୍ପ ଅଳ୍ପ ବର୍ଷା ଆଁ। ପଡୁଥିଲା ଏବେ ପଡୁନି। ଏବେ ଏବେ ଖରା ଦେଇଦେଲା ହିଁ ଖରା।
ହେବି
ଅ ହ।
ହୁଁଉଁ।
ଆଉ ତମ ପୁଅ ତାହଲେ ଶୋଇ ପଡିଚି। ନା ରୋଷେଇ ଆଜି କି କିଛି କରିନି ଆଜି ହଜବେଣ୍ଡ ନେଇକି ଗଲେ ଆଜି ଟିକେ ଲେଟ୍ ହେଇଗଲା ଆଉ ଉଠିବା ଯେ ଉଠିବା ଲେଟ୍ ହେଇଗଲା ତ ଖାଲି ଗରମ୍ ଭାତ କରିକି ଅଣ୍ଡା ତରକାରୀ କରିଦେଲି। ଆଉ ସାଲଟ୍ କାଟିକି ଦେଇଦେଲି। ପାମ୍ପଡ ଟିକେ ଛାଣିକି ଦେଇ ଦେଇଥିଲି। ସିଏ ସେତିକି ନେଇକି ଗଲେ। ସେଇଟା ବି ମୁଁ ରଖିଦେଇଚି ନିଜେ ଖାଇବି ବୋଲି ଆଉ।
ହଁ ସେମିତିକା ହିଁ ସ
ଆଉ ଶାଗ ଆମର ଜଣେ ଏ ଶାଗ ଟିକେ ଭାଜିଚି। ଏଁ ସକାଳୁ ତ ସାଗ ଭାଜିକି ଦେଇ ହେଲା ନାଇଁ। ସେ ଗଲା ପରେ ହେଣୁକୁ ଅଛି ଆଉ।
ହଁ ହଁ।
ଆଉ
ଆଉ କଣ ଆପଣ ହିଁ କୁହନ୍ତୁ ଆଉ କଣ ସବୁ। ଆପଣଙ୍କୁ କଣ ଭଲ ଲାଗେ ଖାଇବା ପାଇଁ? ଏଇ ଯେ ପରି
ମୋର ତ ସେମିତି କିଛି ଖାଇବା ମୋର ସବୁ ଖାଏ ମୋର କିଛି ବାରଣ ନାହିଁ କିନ୍ତୁ ମୁଁ ଟିକେ ନନଭେଜ୍ ପ୍ରିୟ ମୁଁ ସବୁବେଳେ ନନଭେଜ୍ ଖାଇବାକୁ ଭଲ ଲାଗେ। ଏ ଆପଣଙ୍କ ପୁଅ ଆପଣଙ୍କ ପୁଅ ନାଁ କଣ?
ମୋ ପୁଅ ନାଁ ଦେଇଚି ଶିବାକଂ ଦେଇଛି।
ଓ ହଁ।
ହଁଅ।
ଭଲ ନା ଟେ କ୍ୟୁଟ୍ ନେମ।
ହୁଁ ହୁଁ।
ତୁମେ ହୋଉ ଆପଣଙ୍କ ସହିତ କଥା ହେଇକି ତ ବୋହୁତ ଭଲ ଲାଗିଲା। ନେକଷ୍ଟ କଲ୍ କରିବେ ଦେଖିଆ କ
ଆଛା ହଁ ହଁ ହୋଉ ଠିକ୍ ଅଛି।
ମୁଁ ଜାଣିନି